ହ୍ୟାଲୋ ହଲୋ ଆଜ୍ଞା ସାର୍।
କାର୍ଯ୍ୟ
ଆ ତ ଆମେ ଯେମିତି ଆଲୋଚନା କରିଥିଲେ କି ପ୍ରକୃତି ବିଷୟରେ ପ୍ରକୃତିର ବିପର୍ଯ୍ୟୟ ହେଇଗଲା। କେମିତି ହଉଛି, କାହିଁକି ହଉଛି? ତ ସାର୍ ଆଉ ବର୍ଷା ଦିନ କଥା କଥା ବି କହିଲେ ଛୋଟ ଛୋଟ କଥାଇ ମଶା ମାଛି ଏସବୁ ବଢେଇ ଯାଉଛନ୍ତି ତ ଆମେ ଆ ଏଇ ସବୁ ଜିନିଷ ଆଗ ଏଇଟା ଛୋଟ କଥା ବହୁତ ଲୋକ ବି ସଚେତନ ହେଲେଣିି ଏଇ ବିଷୟରେ କିନ୍ତୁ ଆହୁରି ବି ସଚେତନତା ବାକି ଅଛି। ଯେମିତି ପ୍ଲାଷ୍ଟିକ ଜିନିଷ ହେଲା । ଆଉ ଏ ପକେଇଦେବି ପ୍ଲାଷ୍ଟିକ ବାଲ୍ଟି । ମିଳି ଯାଉଛି । ତ ଯୋଉ ସୁବିଧା ଟା ଟିକେ । ଟକେ ଫଟା ଫଟି ହେଲାଟୁ ତାକୁ ବାହାରକୁ ପକେଇ ଦେଉଛନ୍ତି । ଆଉ ସିଏ ପଲ - ଥିନ ହେଲା ।ପ୍ରାୟ ତ ପଲଥିନ ବ୍ୟବହାର ହଉଛି ଏ ଯୋଉ ଘର ଠାକୁର । ଠାକୁର ପୂଜା ହେଇକି ଯୋଉ ବାସି ଫୁଲ ଟା ଆମର ବାହାରୁଛି! ତ ତାକୁ ଭରିକି ନେଇି ପାଣିରେ ପ ପକେଇ ଦଉଛନ୍ତି । ଏମତି ସେ ସେଇ ସେଇ ଯୋଗୁରୁ ବି ଲାଗେକି ବାହାରେ ପକେଇଲେ ତ ଗାଈ ଗୋରୁ ଖାଇକି ସେମାନେ ତାଙ୍କ ଜୀବନ ଚାଲି ଯାଉଛି । ତ ପାଣିରେ ପକେଇଲେ ଯୋଉ ମାଛ ମାଛ ମାନଙ୍କର ତାଙ୍କ ସେମାନେ ଖରା ଖରାପ ବି । ସେମାନେ ରହୁଛନ୍ତି ତାଙ୍କର ।
ନାଇ ନାଇଁ ଜଳ ଯଦି ବେଶୀ ଦୂସି ଶୁନନ୍ତୁ ଜଳ ଦୂଷିତ ହେଇଯିବ ହେଲେ ସେଠୁ ଯୋଉ ଜୀବ ଜନ୍ତୁ । ତୋ । ମାଛ ମଧ୍ୟ ବଞ୍ଚନ୍ତନି ମରିଯାଆନ୍ତି । ଭାଶୁଚନ୍ତି ତା ଗୋଟେ ଗୋଟେ ସୀମା ରହିଥାଏ । ଏଇ ଯୋଉ ଆମ ଭଲ ମା ସେଟା ଟିକେ ତା ଅର୍ଥ ନୁହେଁ ଆମେ ଦେଖିବା କିଛି ଡ୍ରେନ ରେ ନାଳ ନର୍ଦ୍ଦମା ରେ ମଧ୍ୟ ସେଇ ପୋଖରୀ ଭିତରେ କିଛି କିଛି ମାଛ ରହିଥାନ୍ତି । କିନ୍ତୁ ସେ ମାଛ ସେ ଯେ ହେତୁ ଖରାପ ଖାଦ୍ୟ ଖାଇଥାନ୍ତି ଅସନା ଖାଦ୍ୟ । ବିସି ଅସନା ଖାଦ୍ୟ ଖାଇଥାନ୍ତି ସେଗୁଡିକ ମଧ୍ୟ ସେ ମାଛ ବିଷୟରେ ତ ମୁଁ କହିପାରିବିନି । ସେତେ ଇଏ ନାଇଁ ସେଗୁଡିକ ଯଦି ଆଣିକି ଆମେ ଖାଇବା ଖାଇବାଲେ ତାହେଲେ । ସିଏ ଆମ ଶରୀର ପାଇଁ କେତେ ଉପ ଉପକାରୀ ଅପକାରୀ ସେ ବିଷୟରେ ତମୁଁ ଜାଣି ନାଇଁ । ଏତେ ଯେଥିରୁ ଭାବୁଛି ଅପକାରୀ ହେଇ ଥାଇ ପାରନ୍ତି ସେମାନଙ୍କଥା ଛାଡନ୍ତୁ କିନ୍ତୁ ଆମେ ଯଦି ଦେଖିବା । ପରିଷ୍କାର ପୋଖରୀ ହଉ ପରିଷ୍ କାର ଝରଣା ହେଉ । ନଦୀ ବି ଏଇ ଯୋଉ ମା ଛ ଗୁଡ଼ିକ ଆମେ ଜାଣୁ ଆମେ ନିଜେ ପୋଖରୀ ଚାଷରେ ମୁଁ ଜାଣିଛି ଯେ ପାଣି ଟା ଦୂଷିତ ହେଇଯିବ ମାଛ ଗୁଡିକ ମଧ୍ୟ ମରିଯାଇଥାଏ ଯଦି ଆମର ଆମର ଗୋଟେ ପୋଖରୀ ପାଖରେ ମୁଁ ଦେଖ କିଛି ପାଣି ମରିଗଲେ ଆମର ସେଇ ବର୍ଷ ପ୍ରତ୍ୟେକ ଗ୍ରାମ ରେ
ଆଛା ସାର ସେଟା ନିଲାମ ନେଇଯାନ୍ତି ମାଛ ଛାଡନ୍ତି ଦାନା ବି ପକାନ୍ତି ଆଜ୍ଞା।
ହ ହଁ ଦାନ ପକେଇଲେ ସେଇଟା ଆମେ। କଥା କହିକି ନେଇଥିଲା ତମେ ନିଅ ଠିକ ଅଛି କିନ୍ତୁ ପୋଖରୀ ଟାକୁ ସ ସଫାସୁତୁରା ରଖିବ ଯେହେତୁ ଆମେ ଗାଧା ପାଧା କରିଥାଉ ଯୋଉ ଏବେ ଟିକେ ବେଶୀ ଦୂଷିତ କରିଦବ ଆଉ ତମର ମାଛ ବଢିବ ବୋଲି ଦୂଷିତ କର ନାହିଁଲେ। ସିଏ କହିଲା ଆଜ୍ଞା ସି କୃଷି ବି ବିଭାଗ ଯାଇକି ସେ ଟ୍ରେନି ତାଲିମ ନେଇକି ଆସିଥାନ୍ତି। ନାଇଁ ଆଜ୍ଞା ପାଣି ଯଦି ବେଶୀ ମୁଁ ଦୂଷିତ କରିଦେବି ପୋଖରୀ ଟାକୁ ମାଛ ମଧ୍ୟ ମୋର ବେଶୀ ବଢିବନି ମାଛ ସେଗୁଡିକ ମରିଯାଇଥାନ୍ତି ମଝିରେ ରହି ମୁଁ ଯଦିଏ ଏପଟେ ସେପଟେ ଯାହାଡକୁ ଯହା ମିଳିଲା ତାହା ଆଣିକି ପକେଇକି ପାଣି ଟା ବେଶୀ ଦୂଷିତ କରିଦେବି ବେଶୀ ମାଛ ଗୁଡିକ ମୋର ବଢ଼ିବେନି ମାଛ ଗୁଡିକ ମରି ଯାଆନ୍ତି ମରିଯିଆନ୍ତି ମୁଁ ପୋଖରୀ ଦୂଷିତ କରିବାକୁ ଦେବିନି ତାହା ଦ୍ଵାରା ଏଥିରୁ ପାଣି ମଧ୍ୟ କିଛି କିଛି ତମେ ନଉଚ ମୁଁ ଘରେ ମଧ୍ୟେ ବ୍ୟବହାର କରୁଚ ଆଉ କିଛି ସମସ୍ତଙ୍କ ଘର ତ ଇଏ ନାହିଁ। କିଛି କିଛି ଜାଗ ର ଯେହତୁ ଆମର ଲୋକ ସମସ୍ତେ ଗାଧା ଫାଧା କରିଥାନ୍ତି ହଁ ତାପରେ ସେଇ ପୋଖରୀରେ କେବଳ ଷ୍ଟକ ପାଣି ରଖନି ହଁ ଚର୍ମ ରୋଗ ଷ୍ଟକ୍ ପାଣି ରଖାହେନି ଯେହେତୁ ପୋଖରୀ ଟା ଟିକେ ବଡ ସାଇଜ ରେ ଏ ପ୍ରତ୍ୟେକ ବର୍ଷ କଣ ହଉଛି ପାଣିର ନିଷ୍କାସନ ବାଟ ମଧ୍ୟ ରଖା ହେଇଥାଇଛି। ସେ ନିଷ୍କାସନ ବାଟ ଦେଇକିରି ଜମି ଗୁଡକୁ ଯାଇଥାଏ ପାଣି। ଜଳ ଯାଇଥାଏ। ଅନ୍ୟ ପଟେ ଯୋଉ ଆମର ବିଭିନ୍ନ ପର୍ବତ ଅଛି ପାହାଡ ଅଛି ସେ ପାହା ପାଣି ଏପଟେ ଆସିଥାଏ। ଏ ବର୍ଷା ଦିନେ ଦିଟି ଯାକ ବାଟ ସଫା ରଖିଥାଉ ପ୍ରତ୍ୟେକ ବର୍ଷ ପାଣି ଯାଇଥାଏ ହଁ। ମଇଳା ପାଣି ସେପଟେ ଯାଇଥାଏ ସେପଟେ ନୂତନ ପାଣି ଆସିକି ସେଥିରେ ରହିଥାଏ ଷ୍ଟପ ହେଇକ। ବର୍ଷା ଶେଷ ହଉ ସେଇ ରାସ୍ତା ଟା ବନ୍ଦ କରିଦଉ ଦେଖିଲି ପୋଖରୀ ଫୁଲ ହେଇଗଲାଣି ଆଉ ବର୍ଷା ଦିନ ସରିଲାଣି ବର୍ଷା ହେବାର ସମ୍ଭାବନା ନାହିଁ ଯାଇକି ଯ ଯୋଉ ନିଷ୍କାସନ ବାଟଟି ବନ୍ଦ କରିଦିଆଯାଇଥାଏ ଆଉ ପାଣି ସଦା ସର୍ବଦା ସଫାସୁତୁରା ରହିଥାଏ ମଧ୍ୟ।
ଆଜ୍ଞା ଆଜ୍ଞା ସାର୍।
କି ହଁ ଆଉ ଗୋଟେ କଥା ହେଲା ବଢିଆ ଭଲ କଥା ଏଇଟା ତ କରିବା କଥା ଆଉ ଗୋଟେ ଭଲ କଥା କହିଲ ଆମର ଯୋଉ ପୂଜା ଅତେ ନା ଆମ ମନରେ ଗୋଟେ ଧାରଣା ଅଛି ଯେ ପୂଜାର ଫୁଲ ଫୁଲ ଯାହା ସବୁ ନେବା ପୋଖରୀରେ ପକେଇଦବା ଠିକ ଅଛି ନହେଲେ ସେ କିଏ ଚକୁଡି କରିବ ଏଇଟା ହେଇଯାଉଛି। ସେଥିପାଇଁ ଆମର କଣ କରାହଇଛି? ରଖାଯାଇଛି ଗୋଟେ ପୋଖରୀ ଛୋଟ ପୋଖରୀ ଭଳିଆ ଗୋଟେ ଗାଡିଆ ହଁ ପ ଗୋଟେ ବଡ ପୋଖରୀ ଅଛି। ଅଳ୍ପ ଦୂରରେ ଗୋଟେ ଗାଡିଆ ଭରେ ଅଛି ସେଟା ତମର ଅ ଅଳିଆ କେଥାନ୍ତି। କରା ହେଇ ଯାଉଛି ବର୍ଷ ବର୍ଷ ସଫା କରା ହେଇଯାଉଛି। ସେଟା କନ୍ତି ସେଇଟା ଗାଡି ତାପରେ ସେଆା ବର୍ଷ ସୁ ବର୍ଷ କିପରି ଯେହେତୁ ତାରେ ବର୍ଷା ସରିଲା ଇ ବେଶୀ ତ ମନା କ ଟିକେ ଜିନିଷ ପକେଇବେନି ଯଦି ପକେଇବ
ହଁ
ତାଇ ମୂ ନଲଗରି ପ ପଇସା। ପାଦାଇ
ଆଜ୍ଞା ଆଜ୍ଞା ଆଜ୍ଞା।
ସେଥିପାଇଁ ତ ତ ଆମେ ତ ଗ୍ରାମାଞ୍ଚଳ ଦେଇପାରୁନୁ।ନା ସେ ଗୋଟେ କରିବା କଥା ନାଇଁ ତଥାପି କରୁ ଇ ପ୍ଲାଷ୍ଟିକ କି ପଲିଥିନ୍ ଗୁଡିକୁ ନେଇକିରି କାହାକୁ ଦେବା ସିଏ, ରିସାଇକଲିଂ ରେ କରିବ ସେଏ ତ ଏ ଗ୍ରାମାଞ୍ଚଳରେ ଏତିକି। ହଁ କଣ କ ଯ ଆମର ସମ୍ଭବ ନହିଁ ନାଇଁ ସମ୍ଭବ ସମ୍ଭବ କିନ୍ତୁ ସେତେ ଆମକୁ ସାଧନ ମିଳିନଥାଏ କି ସେ ଲାଇନ ଜାଣିପାରିନଥାଉ, ସେଇଠୁ ଗୋଟେ ନାଇଁ ସେ ଗୋଟେ ନିଆଁ ଲଗାଇଛି। କଥା ହଉଛି ତମେ ଏଇ ଜିନିଷ ଯାକ ଯାହା ପକେଇ ନିଆଁ ଲାଗିଥିବ ପକେଇଥିବ ସିଏ ଗଲା। ଆଉ ରହିଲା ଯଦି ଫୁଲ ଫୁଟି ଜିନିଷ ଯାକ ଏଇ ଯାକ ତ ଅଟୋମେଟିକ ଆସିଥିବ ଏଇ ଜିନିଷ ଯାକ ତମେ ପୋଖରୀରେ ପକ। ସେ ଯାକ କିଛି ନାହିଁ ଜୈବିକ ପଦାର୍ଥ ହେଇ ରହିଥାଏ ହୁଁ ରହିଥାଏ ତାପରେ ଯେବେଳେ ଆମର ଖରା ଦିନ ହବ ଖରା ଦିନ ହେଲେ ସେ ଯାକ ଆମର ସେ ପଙ୍କ ଗୁଡିକ ଯୋଉ କ କହୁଛନ୍ତି? ଯା ବାହାର କରାହବ ସେ ଯା ଯି ଯାହା ଯାହା ଜମିରେ ନି ଉପରେ ପକେଇବି। ବର୍ଷେ ବର୍ଷ ସେଟା ଟିକେ ଖୋଳି ହେଇଗଲା! ତା ତାର ପଙ୍କ ଫଙ୍କ ପାଇଦଲେ ଗଛ ଜମି ଜିବା ପାଇଁ ଭଲ ରହିଲା ତା ସହିତ ଆମର ଗାମ? ଆ ସପା ସୁତାରେ ଆଉ ରହିଲା ଆମେ ହୁଁ ହେଲେ ଆମେ ଯୋଉ ନଦୀ ଫଦରେ ପକେଇ ଦଉଛେ! ସେଇ ଜ ପ ରଙ୍ଗେ ନ ପକେଇ ସେଇ ମଧ୍ୟ ଗୋଟେ ଅନ୍ୟ ଜାଗାରେ ସେ ନଦୀରେ ନ ପକେଇ ପାରିବାନି ଗୋଟେ ନଦୀରେ କୋ ଗୋଟେ ରାସ୍! ତାର ଗୋଟେ ଆମର କିଛି ଯୋଉ ନନ୍ଦ ବୋଲି କହୁଛନ୍ତି ସେମିତି ଗୋଟେ କଣ ଗୋଟେ ଜାଗା ରଖିଥେ ସମସ୍ତେ ନେଇ ସେଇଠି ପକାନ୍ତୁ।ଏବେ ତ? ମୁମ୍ବାଇ ଏଇ ଜାଗାରେ ମଧ୍ୟ ଯୋଉ ସମୁଦ୍ରରେ ଯୋଉ ଆମ ଯୋଉ ଗଣେଶ ଫଳ ଦୁର୍ଗା ଯାହା ବି ବିସର୍ଜନ କରୁଥିଲେ ତାକୁ ହେଲେ? ମନା କରାହେଇଛି ଗୋଟେ ଅଲଗା ଗୋଟେ କୁଣ୍ଡ କରାହେଇଛି ସେଠି ବିଶୋଜନ କରୁ
ଆଜ୍ଞା ସେଥିରେ ବି ମାନେ ସେଟା ଯଦି ଖାଲି ମାନେ ଆମର କେମିକାଲ ରଙ୍ଗ ରାସାୟନିକ ରଙ୍ଗ ଯଦି ନ ମିଶନ୍ତା ତ ସେଇଟା ପକେଇଲେ କିଛି କଥା ନାହିଁ ସେଇଟା କେମିକାଲ ରଙ୍ଗ ଦିଆହେଉଛି ତ ମାଟିରେ ସିନା ତିଆରି ହଉଛି କିନ୍ତୁ ରଙ୍ଗଟା ବହୁତ କେମିକାଲ ରହୁଛି ତ ସେଇଟା ବି ପାଣିରେ ରହୁଥିବା
ନାଇଁ ଖାଲି କେବଳ ମାଟିଟା ଆଉ ତାପରେ ସେରେ ଯୋଉ ନଡା ଲାଗିଥାଏ
ହଁ ସେଟା ସବୁ ତ ଅ ମାଟିରେ ହେଇପାରିବ ସେଟା ବର୍ଜ୍ୟବସ୍ତ ସେଟା ମିସିଯିବ।
ଜୈବିକ ବ୍ୟବହାର ହେଇପାରଥାନ୍ତା ସେବି କଣ କହୁଚୁ।
ତ ବର୍ତ୍ତମାନ ସମସ୍ତେ ଯବା ଆବଶ୍ୟକ ଯେପରି କୋରୋନା ଟାଇପ ରେ ଯେପରି ହାତ ସଫା ରଖିଥିଲେ ସାନିଟାଇଜର ସେଇଟା ଲାଗୁ ରହିବା ଆବଶ୍ୟକ ନହେଲେ ହାତ ଦ୍ଵାରା ମଧ୍ୟ ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ବ୍ୟାପିଥିଲେ ଏଇ ବର୍ଷା ଦିନେ?
ଆଜ୍ଞା ସାର୍ ବଡ ଲୋକ ନା ମାନେ ସଚେତନ ହେଇଗଲାଣି କି ହାତ ଧଏ କିଛି ବି କାମ କର ପୂର୍ବରୁ ଟିକେ ହାତ ହ୍ୟାଣ୍ଡ ୱାସ କରିଦବା ଛୋଟ ପିଲାଙ୍କୁ ସେଇଟା ବୁଝେଇବା ଦରକାର। ତାଙ୍କୁ ବି ନଜର ରଖିବା ତାଙ୍କ ଉପରେ ବି ଜରୁରୀ କି ନାହିଁ। ସି ହାତ ଟା ଧୋଇ ଯାଇଛି କି ନାଇଁ
ହୁଁ ଯେପରି ଆମର କୋରୋନା ଟାଇପ ରେ ଯେରି ବ୍ୟବହାର କରାଯାଉଥିଲା ସେଇ ସମୟରେ ଦେଖନ୍ତୁ ପ୍ରତ୍ୟେକ ହୋଟେଲ ରେ ସାନିଟାଇଜର ବାଧ୍ୟ। ସାନିଟଜର ବାଧ୍ୟ ରଖା ହେଇଥିଲା ଖାଦ୍ୟ ପଦାର୍ଥ ହେ ସଚଛତା ବେଳେ । ।। ସବୁଠୁ ଘରର ଖାଦ୍ୟ ଖାଇକି ଯାଇକି ଆବଶ୍ୟକତା ପଡିଲେ ଭୋକ ପ ଖାଇବା ନ ଯିବା ସେଇଠା ମଧ୍ୟ ସାନିଟାଇଜର ବ୍ୟବସ୍ଥା ଥିବା ଆବଶ୍ୟକ ସେଇ ସାନିଟାଇଜର ସେ ଯାହାକ ତାଙ୍କେ ମ ସାନିଟାଇଜର ବ୍ୟବହାର କର କରୁଥିବେ। ଏଇ ଜିନିଷ ନ କରିବା ହେତୁ ମଧ୍ୟ କରୋନାଟ ଅବଶ୍ୟ କରୋନା ପାଇଁ କିଛି ବାହାର ଭାଇରସ ଆସିଥିଲା ଭୂତାଣୁ ଆସିଥିଲା କିନ୍ତୁ ଆମେ ଆମର ସ
ଆଜ୍ଞା ଆଜ୍ଞା କିନ୍ତୁ ଏଇ ବର୍ଷା ଦିନ ପାଇଁ ଖାସ କରି ବର୍ଷା ଦିନ ପାଇଁ ପେଟ ଖରାପ ହେଇଯାଏ ତାଙ୍କର ସହିତ
ହୁଁ ପେଟ କଜାଏ ପିଲିଲେ ଛୁଆ ନଗର ହେଇ ଆମର ହାତ ରୁହନ୍ତୁ ବ୍ୟାପିଥାଏ ଆମେ ହାତ ସଫାସତୁରା ରଖୁନଥିଲା ଯଦି ନହେଲେ ଯୋଉ କୌଣସି ଜାଗର ଯି ବାଧ୍ୟ ପିଲା କଣ ଗୋଟେ କହିଲା ନା କୋଉ ଜିନିଷ ଆସିଲା ସିଏ ହେଲେ ହାତ ଫ ସଫା କରିବା ଆବଶ୍ୟକ ପୁଣି ସେଇ ସେଇ କରୋରୋନା ଟାଇମରେ ଯେମିତି ସାନିଟାଇଜର ଆବଶ୍ୟକ ଆଜିକାଲି ଆମର ଲୋକାନ ଟିକେ ଗୋଟେ କାମ ହେଇ ସାରିଲା ପରେ ହଁ ସରିଲା ପରେ ଆଉ ଟିକେ ଅଳୁସା ମନ ହବା ପଡଥାଏ ହଁ ଛାଡ ଯେତବେ କରୋନା ଆସଥିଲା ସେତେବେଳେ ସାନିଟାଇଜର କରିବା। ଏବେ ଆଉ କଣ ଆବଶ୍ୟକତା ଅଛି ଆଉ।
ଆଜ୍ଞା ଆଜ୍ଞା ସେ ସେଇଟା ସବୁ କ୍ଷେତ୍ରରେ କିଛି ବି ଆଉ କିଛି ବି ଦେହ ଖରାପ ବି ହେଲା ଯେମିତି କି ବାହାରିନ। ଖାଇକି ଦେହ ଖରାପ ହେଇଛି ତ ଠିକ ହେଇସାରିଲା ପରେ ହଁ କେତେବେଳେ ତ ହେଇଥିଲା ଆଉ ଏବେ କଣ ହଉଛି। ଆଉ କୁଣ ବାହାର ଜିନିଷ ଖାଇବା
ଖରାପ ହେଲେ ଏକା ମନ ପଡିବ ନହଲେ।
ଆଜ୍ଞା ଆଜ୍ଞା ସାର୍। ପୁଣି ଦେହ ଖରାପ ହେଲେ ପୁଣି ସେ କଥା ମନ ପଡିବ ପୁଣି ସେ ଜିନଷକୁ ବନ୍ଦ କରିଦେବେ। ପୁଣି ଭଲ ହେଲା ପରେ ପୁଣି ସେଇ ଜିନିଷକୁ। ପୁଣି ଆରମ୍ଭ କରିବେ।
ଏ ବେୟ ଆମ ମାନେ ଗ୍ୟାସ୍ ଟ କଣ ପେଟ। ପଟଏଲା। ଡକ୍ଟର କହିବେ ଦି ମାସ। ସେ ସିା ତ ସନ୍ତୁଳା ଟିକ ଟାଇମରେ। ଖାଇବା ଖାଇବା ଦି ମାସ ପରେ ଟିକେ ମେଡିସିନ ଫେଡିସିନ ଖାଇଲେ ଦେହ ଠିକ ହେଇଗଲା ତାପରେ ଯୋଉ ତେଲ ଜିନିଷ ଯୋଉ ମସଲା ଯୁକ୍ତ ଖାଇଦି ଯୋଉ ବ ଯଙ୍କଫୁଡ। ସେଯା ଅଭ୍ଯସ
ପୁଣି ସେଇଟା ଆରମ୍ଭ ହେଇଯାଏ। ସେ ଭଲେ ହେଲେ କିନ୍ତୁ ସେଇ ଛୋଟ ଭୁଲ୍ ଟାକୁ ଆମକୁ ସବୁଦିନ ପାଇଁ ହଁ ଆଜ୍ଞା ଆଜ୍ଞା ସାର୍ ଆପ ତି ଜାଣିବା ପାଇଁ କଲି ସାର୍ । ରଖୁଛି ଧନ୍ୟବାଦ।